ହାଲୋ।
ହାଲୋ।
ହଁ କଣ କରୁଚୁ?
ମୁଁ ଏଇ ଛାତ ଓପରେ ଥିଲି ତୁ କଁ କରଚୁ?
ହଁ ମୁଁ ବି ଏଇ ବାହାରେ ବୁଲୁଥୁଲି ଆଉ। ଆଉ କଣ ଖାଇସାଇଲୁଣି ଘରେ?
ମୁଁ ଖାଇଚି ସେଉ ଖାଇଥିଲି ତୁ?
ମୁଁ କଣ ଖାଇଥିଲି ମୁଁ ବି ସେଇ ପିଠା ଖାଇଥିଲି। ଆଉ ତୁ ଏବେ ଫାଙ୍କା ଅଛୁ ନା କଣ କରୁଚୁ କଥା ହେଇପାରିବା ଆମେ?
ହଁ ଫାଙ୍କା ଅଛି କହ।
ହଁ ଆଜି ଆମେ ରାକ୍ଷୀ ପର୍ଣ୍ଣିମା ବିଷୟରେ କଥା ହବା। ଆଉ ଯେମତି ତ ସମସ୍ତେ ଜଣିଚନ୍ତି ଶ୍ରାବଣ ମାସରେ ରାକ୍ଷୀ ପୂର୍ଣ୍ଣିମା। ଏଇ ଆଗକୁ ଆସୁଚି। ହୁଁ ରାକ୍ଷୀ ପୂର୍ଣ୍ଣିମା ବର୍ଷକୁ ଥରେ ଆସେ ଯୋଉଟା କି ବୋହୁତ ଖୁସ୍ ସେ ଆଣିକି ଆସେ ସବୁ ଭଉଣୀ ମାନଙ୍କ ପାଇଁ ହଁ ଯେହେତୁ ଏଇଟା ଶ୍ରାବଣ ମାସର ପୂର୍ଣ୍ଣିମାରେ ପଡିଥାଏ। ଏଇଟାକୁ ଶ୍ରାବଣ ପୂର୍ଣ୍ଣିମା ବି କୁହନ୍ତି। ଆଉ ତା ସହିତ ଯେହେତୁ ସେଦିନ ବଳଦେବଙ୍କର ଜନ୍ମ ହେଇଥିଲା ସେ ପାଇଁ ସେଟାକୁ ଗହ୍ମା ପୂର୍ଣ୍ଣିମା ବି କୁହାଯାଏ। ଆଉ ସେଦିନ କଣ ମାନେ ସେଟା ଗୋଟେ ବହୁତ ଖୁସିର ଦିନ ସବୁ ଭଉଣୀ ମାନେ ଅପେକ୍ଷା କରିଥାନ୍ତି ଭାଇ ମାନେ ବି ଅପେକ୍ଷା କରିଥାନ୍ତି ଏଇ ଦିନକୁ ହଁ ବର୍ଷକୁ ଥରେ ଯେହେତୁ ଆସେ ଆଉ ସେଦିନ ଅ ସବୁ ଭଉଣୀ ମାନେ ଯେମିତି ଭାଇମାନଙ୍କ ହା ତରେ ରାକ୍ଷି ବାନ୍ଧନ୍ତି। ଆମ ଆମ ଓଡିଆରେ ଯେତେ ବି ପର୍ବ ଅଛି ଏଇଟା ଗୋଟେ ସବୁଠାରୁ ଅନ୍ୟତମ ପର୍ବ ହଁ ଯୋଉଠି ଆ ସବୁ ଭଉଣୀ ମାନେ ଭାଇ ମାନଙ୍କର ଉ ଜମ୍ ଯୋଉ ତାଙ୍କ ପ୍ରି ପବିତ୍ର ସ ସମ୍ପର୍କ ଟା ସେଇ ସୂତା ଦ୍ଵାରା ଆହୁରି ନିବିଡ କରି ବନ୍ଧାଯାଏ ଆଉ କଣ? ଅ ସବୁ ସେଦିନ ସବୁ ଭାଇ ମାନେ ବି ବହୁତ ଜଲଦି ଗାଧେଇଥାନ୍ତି ଭଉଣୀ ମାନେ ସବୁ ଗା ଧେଇକି ସବୁ ପୂଜା ଥାଳି ମିଠା ସବୁ ଉ ପ୍ରସ୍ତୁତୁ କରିକି ରଖିଥାନ୍ତି ଭାଇମାନେ ଆସିଲେ କେମିତି ତାଙ୍କ ହାତରେ ଆମେ ରାକ୍ଷୀ ବାନ୍ଧିବୁ। ଆଉ ରାକ୍ଷୀ ବାନ୍ଧିଲେ ବି ଏ ଭାଇମାନେ ବହୁତ ସୁନ୍ଦର ସୁନ୍ଦର ଉପହାର ବି ଦିଅନ୍ତି। ଉଁ ଆଉ କଣ ହୁଏ ସେଇ ରାକ୍ଷୀ ବାନ୍ଧିଲେ କଣ ସେଟା ଉ ଭାଇ ମାନେ ଭଉଣୀ ମାନଙ୍କୁ ଗୋଟେ ପ୍ରତିଶ୍ରୁତି ବି ଦେଇଥାନ୍ତି ମାନେ ଯାହା ବି ବିପଦ ଆସିଲେ କି ତାଙ୍କୁ ରକ୍ଷା କରିବେ ଏଇଭଳିଆ କିଛି ଥାଏ ଆଉ ସେଦିନ ତ ଗାଈ ମାନଙ୍କ ଠି ବି ରାକ୍ଷୀ ବନ୍ଧାଯାଏ ଯେହେତୁ ପ୍ରଭୁ ବଳଦେବଙ୍କର ଜନ୍ମଦିନ ସେ ଦିନ ଗାଈ ମାନଙ୍କ ଠି ବି ରାକ୍ଷୀ ବନ୍ଧାଯାଏ ଆଉ ଅ ଗାଈମାନଙ୍କଠି ବନ୍ଧାାଯାଏ ଗାଈ ମାନଙ୍କୁ ଭଲ ଭଲ ଖାଇବାକୁ ସବୁ ପିଠା ଦିଆଯାଏ ଏ ବହୁତ ପ୍ରକାର ପିଠା ତ ହୁଏ। ଏ କାକର ପିଠା ହୁଏ ମଣ୍ଡା ପିଠା ହୁଏ। ଆଉ ଇଟିଲି ପିଠା ହୁଏ ବରା ବି ହୁଏ ବହୁତ ପ୍ରକାର ପିଠା ପଣା ହୁଏ। ଆଉ ଯୋଉ ଭାଇ ମାନେ କି ଯୋଉ ଭଉଣୀ ମାନେ ବାହାରେ ଥାଆନ୍ତି ଆ ସେ ବାହାରେ କିଏ ପାଠ ପଢୁଥାନ୍ତି କିଏ ଚାକିରି କରିଥାନ୍ତି। ସେଇ ଗୋଟେ ଦିନ ପାଇଁ ହଉ ପଛେ ଛୁଟିରେ ଆସନ୍ତି ଉ କି ଭାଇମାନେ ନହେଲେ ଭଉଣୀ ମାନଙ୍କ ପାଖରେ କୁ ଯାନ୍ତି ଯୋଉମାନେ ବି ଯୋଉ ଭଉଣୀ ମାନେ ବାହା ହେଇକି ଯାଇଥାନ୍ତି ତାଙ୍କ ପାଖକୁ ବି ଭାଇମାନେ ଯାଆନ୍ତି ଆଉ ସେଇ ବାହାନାରେ ଭାଇ ଭଉଣୀ ବି ଦେଖା ବି ହେଇପାରନ୍ତି। ଆଉ କଣ ଯାହାର ଅ ମାନେ ଭାଇ ନାହିଁ ଯିଏ ସେମାନେ ବି ରାକ୍ଷୀ ବାନ୍ଧନ୍ତି ଯେମତି ତି ଏ ଦାଦାଙ୍କ ପୁଅ ହେଲା ବଡ ଆବାପାଙ୍କ ପୁଅ ହେଲା କି ମାଉସୀ ପୁଅ ମାମୁ ପୁଅ ଏଇମାନଙ୍କ ହାତରେ ବି ରାକ୍ଷୀ ବାନ୍ଧନ୍ତି ଆଉ ଅମ ଘର ପାଖରେ ବି ଯୋଉମାନେ କୋଉ ମାନେ କିଛି ରକ୍ତର ଶ୍ ପର୍କ ନଥାଇକି ବି ଆମ ଗାଁ ରେ ବି ସମସ୍ତଙ୍କ ଗାଁ ରେ କଣ ସମସ୍ତଙ୍କର ଭାଇ ଥାଆନ୍ତି। ଆ ସେମାନଙ୍କ ହାତରେ ବି ରାକ୍ଷୀ ବାନ୍ଧିବାରେ ଖୁସି ଥାଏ। ଆ ସେମାନଙ୍କ ହାତରେ ବି ରାକ୍ଷୀ ବନ୍ଧାଯାଏ ଆଉ ଉ ପୁଣି ଗୋଟେ ସେମାନେ ବି କିଛି କିଛି ଉପହାର ଦିଅନ୍ତି। ଉପହାର ଉ ଉପହାର କହିଲେ ଆଉ ଟିକେ ଅଧିକ ଖୁସି ଲାଗେ। ହୁ ଆଉ ବହୁତ ପ୍ରକାର ପିଠାପଣ ବି ସେଦିନ ହୁଏ। ଉଁ ଆଉ ଗାଈ ମାନଙ୍କୁ ସେଦିନ ତ ନିଜ ହାତରେ ଖୁଆଇ ଦିଅନ୍ତି ପିଠା ଉଁ ଗାଈ ମାନଙ୍କୁ ସେଦିନ ଚରିବାକୁ ଟିକେ ଡେରି ରେ ଛାଡନ୍ତି ସେଦିନ ଗାଈ ମାନଙ୍କୁ ଗଧେଇ ଦିଅନ୍ତି ତାଙ୍କୁ ପୂଜା କରନ୍ତି। ଏମିତି ବହୁତ କିଛି କରାଯାଏ ଗାଈ ଗାଈ ଯେହେତୁ ବଳଦେବ ମାନେ ପ୍ରଭୁ ବଳଦେବଙ୍କର ଗୋଟେ ରୂପ। ତେଣୁ ତାଙ୍କୁ ଭଲସେ ସେଦିନ ଅ ତାଙ୍କର ସେବା କରାଯା ଯାଏ ଏମିତିରେ ତ ଗାଈ ମାନଙ୍କୁ ସ ସବୁଦିନ କରିବ ଆଉ ଚିକୁ କରାଯାଏ ଆଉ ତମର କେମିତି କଣ ରାକ୍ଷୀ ପୂର୍ଣ୍ଣିମା ପାଳନ କରନ୍ତି?
ଆମର ବି ସେଇ ମୋର ଅଛନ୍ତି ମୋର ନିଜ ଭାଇ ଅଛନ୍ ଏତି ଜଣେ ଆଉ ମୋ ଦାଦାଙ୍କ ଭାଇ ଅଛନ୍ତି ବାବାଙ୍କ ଭାଇ ଅଛନ୍ତି। ଆଉ ବୋ ମୋ ପଡୋଶୀ। ବି ଅଛନ୍ତି ଭାଇ ତିନି ଚାରି ଜଣ ତାଙ୍କୁ ରାକ୍ଷୀ ବାନ୍ଧେ ସକାଳୁ ଉଠିକି ଆ ଟିକେ ଅଧିକ ଉତ୍ସାହିତ ଲାଗେ ସେ ରାକ୍ଷୀ ପୂର୍ଣ୍ଣିମା ଦିନ। ଉଠିକି ଗାଧେଇ ପାଧେଇକି ଧୂପ ଚନ୍ଦନ ଥାଳିରେ ଚା ଥାଳି ରଖିକି ତାପରେ ଆମେ ଭାଇମାନଙ୍କରୁ ଉଠେଇକି କହୁକି ଯାଅ ଗାଧେଇବ ଗାଧେଇକି ଆସିକି ସେମାନେ ଆଉ ଆ ବସନ୍ତି ତାପରେ ଆମେ ପୂଜା କରିକି ଠାକୁର ପୂଜା କରିକି ତାଙ୍କୁ ରାକ୍ଷୀ ବାନ୍ଧୁ। ରା ରାକ୍ଷୀ ବାନ୍ଧି ସାରିଲା ପରେ ଆମେ ଉପହାରକୁ ଲାଗୁ ସିଏ ଦିଅନ୍ତି ଯେହେତୁ ମୋର ଛୋଟ ଛୋଟ ଭାଇ ଭାଇରା ସି ଅଧିକା ଉପହାର ଦେଇପାରନ୍ତିନି ସେ ପଇସା ଦେଇକି କାମ ଚଳେଦିଅନ୍ତି ଆମ ବଡ଼ ଭାଇ ମାନେ ବି ଦିଅନ୍ତି ଭଲ ଭଲ ଉପହାର ତାପରେ ଆମ ଘରେ ରାକ୍ଷୀ ବାନ୍ଧିକି ମୋ ବାବାଙ୍କ ଘରକୁ ଯାଉ
ହ
ବାବାଙ୍କ ଘରେ ବି ଅ ଭାଇ ଜଣେ ତ ନଥାନ୍ତି ସେ ବାହାରେ ରହିଥାନ୍ତି ତ ଜଣେ ଭାଇ ଥାଆନ୍ତି ସେ ତାଙ୍କୁ ରାକ୍ଷୀ ବାନ୍ତୁ ଆଉ ଯୋଉ ବଡ଼ ଭାଇ ବାହାରେ ଥାଆନ୍ତି ତାଙ୍କୁ ଆମେ ରାକ୍ଷୀ ପଠେଇ ଦୋଉ। ଆଉ ସି ବି ଉପହାର ହିଁ ପଠେଇ ଦିଅନ୍ତି। ଆ ଉପହାର ନାହାତ ପଇସା ପଠେଇ ଦିଅନ୍ତି ତାପରେ ଆମେ ମୋ ପିଇସି ଘରକୁ ଯାଉଛୁ। ପିଇସିି ଘରକୁ ଯାଇକି ସେଠି ଦିଇ ଜଣ ଭାଇ ଅଛନ୍ତି ତାଙ୍କୁ ବି ରାକ୍ଷୀ ବାନ୍ଧୁ। ତାରେ ମାମୁଁ ଘରକୁ ବି ଯାଉ। ସେଠି ବି ମୋ ମାମୁଁଙ୍କର ଦି ଜଣ ପୁଅ ଅଛନ୍ତି ତାଙ୍କୁ ବି ରାକ୍ଷୀ ବାନ୍ଧୁ। ଆଉ ଆମ ଘରେ ଭଲ ଭଲ ପିଠା ମୋ ମାଆ କରେ ପୋଡ଼ ପିଠା ବରା ଆଉ ପକୁଡ଼ି ଏ ସବୁ ପିଠା କରାହୁଏ ତାପରେ ଗାଈମାନଙ୍କ ପାଇଁ ଏ ପିଠା କରାହୁଏ ଗାଈ ମାନଙ୍କୁ ବି ପୂଜା କରାହୁଏ ମୋ ବୋଉ ମୋ ମା ମିଶିକି ପୂଜା କରନ୍ତି ତାଙ୍କ ପାଇଁ ବି ରାକ୍ଷୀ ଅଣାହୁଏ। ତାଙ୍କୁ ବି ରାକ୍ଷୀ ବନ୍ଧା ହୁଏ ଆଉ ଖାଇବାକୁ ବି ଦିଆଯାଏ ଅ
ଏମିତି ଆଉ ହଁ ଯୋଉ ରାକ୍ଷୀ ପୂର୍ଣ୍ଣିମାକୁୁ ବି ଗହ୍ମା ପୂର୍ଣ୍ଣିମା କୁହାଯାଏ। ସେ ଗହ୍ମା ପୂର୍ଣ୍ଣିମାରେ କଣ ଗାଈ ମାନଙ୍କୁ ପୂଜା କରାଯାଏ ଖାଇବାକୁ ଭଲ ଦିଆଯାଏ। ଆଉ ରାକ୍ଷୀ ବି ପିନ୍ଧା ଯାଏ ଏମିତି କରାହୁଏ। ତାପରେ ଆଉ ରାଖି ବାନ୍ଧି କି ଆମେ ଆସିକି କୁଆଡେ ବୁଲାବୁଲି କରିବା ପାଇଁ ବି ଯାଉ। ଅ ଖାଇବାକୁ ଦିଅନ୍ତି ଭାଇମାନେ। ତାଙ୍କୁ ଆମେ ରାକ୍ଷୀ ବାନ୍ଧୁ ସିଏ ଖାଇବାକୁ ଦିଅନ୍ତି ଆମେ ଖାଲି ଯାଇ ବୁଲିକି ଆସୁ ସେଦିନ ଭାଇଙ୍କୁ ଯାହାବି ମାଗିବୁ ସେ ଦିଅନ୍ତି। ଏମିତି ହୁଏ ଆଉ ଆଉ ପିଠା ଫିଠା ବି ଖାଉ ପିଠା ସବୁ କରାହୁଏ।
ଏଇରା ସବୁ ରାକ୍ଷୀ ବିନାକୁ ହୁଏ ଆଉ। ଆଉ ତମର ରାକ୍ଷୀ ପୂର୍ଣ୍ଣିମା ମାନେ ଗାଈକୁ ପୂଜା କରାଯାଏ।
ହଁ ରାକ୍ଷୀ ପୂର୍ଣ୍ଣିମା । ଯେହେତୁ ବଳଦେବଙ୍କର ଜନ୍ମଦିନ ସେଥିପାଇଁ ଗାଈ ମାନଙ୍କୁ ପୂଜା କରାଯାଏ ଯୋତ ବଳଦେବ ଥିଲେ ରୋହିଣୀ ପୁତ୍ର ଗାଈଙ୍କ ଠାରୁ ଗାଈ ରେ ଜନ୍ମ ହେଇଥିଲେ। ଆ ତେଣୁ ବଳଦେବଙ୍କ ଜନ୍ମଦିନ ତ ଗାଈ ସବୁ ଗାଈ ମାନଙ୍କୁ ପୂଜା କରାଯାଏ। ଆଉ ତାଙ୍କୁ ପିଠା ବି ଯାହା ସବୁ ପିଠା ହେଇଥାଏ ତାଙ୍କୁ ଦିଆଯାଏ ତାଙ୍କୁ ହଁ ପ୍ରଥମେ ପୂଜା ପିଠା ହେଇଥାଏ ତାଙ୍କୁ ଖାଇବାକୁ ଦିଏ ଆଉ ଆଉ ଘରେ ବି ଏ ସମସ୍ତଙ୍କ ଘରେ କାନ୍ଥରେ ଯୋଉ ନାଲି ମାଟିରେ ହେଇକି। ସେଠି ଗାଈ ମାନଙ୍କର ଚିତ୍ର ବି କରା ହୁଏ ଚିତ୍ରରେ ଫୁଲ ଚନ୍ଦନ ସବୁ ଦେଇକି ଠାକୁରଙ୍କୁ ପୂଜା କରିବା ସମୟରେ ତାକୁ ପୂଜା କରାଯାଏ। ଆଉ ତା ପୂର୍ବ ଦିନଠୁ ତାକୁ ସବୁ ଲିପିକି ମାନେ ରାତିରେ ପ୍ରସ୍ତୁତ କରିକି ରଖା ଯାଇଥାଏ ରଖିଥାଉ ମାନେ ଗାଈ ଚିତ୍ର କରିକି। ଉଁ ତାପରେ ତାକୁ ତା ପର ଦିନ ପୂଜା କରୁ। ପୂଜା କରାଯାଏ ଆମ ପୂଜା କରିଦିଅ ପୂଜା କରି ସାରିଲା ପରେ ଠାକୁରଙ୍କୁ ପୂଜା କର। ପୂଜା କରାଯାଇଥାଏ। ଆଉ ସେଠି ବି ଚିତ୍ର ହେଇଥାଏ ସେଠି ବି ଭୋଗ ଦିଆଯାଏ। ଦିଆଯାଏ ଆଉ ଏଠିକି ଯାଇକି ସବୁ ଖାଇବାକୁ ଦିଆଯାଏ ଆଉ। ଏମିତି ହୁଏ ଆଉ ମୁଁ ବି ତୁ ଯେମିତି ଯା ହଉ ଭାଇମାନଙ୍କୁଠୁ ରାକ୍ଷୀ ବାନ୍ଧିବା ପାଇଁ ମୋର ଯେହେତୁ ନିଜ ଭାଇ ନାହାନ୍ତି ମୁଁ ତ ଘର ପାଖରେ ଯାଏ ମୋର ଯୋଉ ବଡ଼ ଭାଇ ତାଙ୍କ ହା ତ ରେ ଯୋଉମାନେ ଭାଇ ଅଛନ୍ତି ତାଙ୍କ ହାତରେ ଜାଇଁକି ବାନ୍ଧି ଦିଏ। ଓ ହୋ। ରାକ୍ଷୀ ବାନ୍ଧେ। ଆଉ ମୋ ମାମୁଁଙ୍କ ପୁଅ ହାତରେ ମୁଁ ରାକ୍ଷୀ ବାନ୍ଧେ। ଏମିତି ସବୁବେଳେ ଯାଉ ରାକ୍ଷୀ ବାନ୍ଧିବାକୁ। ଓ ସେଠି ବି ଭଲ ଭଲ ଖାଇବା ସବୁ ଦିଅନ୍ତି ମା ଭଲ ଭଲ। ଖାଇବା କରିଥାନ୍ତି ଖାଇବା ଦିଅନ୍ତି। ଆଉ ଯେହେତୁ ଆମ ପୁଅ ଛୋଟ ହୋଇଥାଏ ମାମୁଁ ଙ୍କ ପୁଅ ଓଉ ଏମତି ହୁଏ ବୋହୁତ ପିଲାମାନେ ଖାଇବାକୁ ଭଲ ଲାଗେ। ପୂଜା କର।
ଆମର ବି ଆମର ଅଛନ୍ତି ଛଅ ସାତଟା ଗାଈ ଅଛନ୍ତି ମୋ ମା ମୋ ମା ନିପନ୍ତି। ଗୋବରରେ ଲିପିକିନା ସେ ପୂଜା ପୂଜି କରନ୍ତି ତାପରେ ମୋ ମା ତାକୁ ଯାଇକି ରାକ୍ଷୀ ବାନ୍ଧନ୍ତି। ଆଉ ଭୋଗ ଲଗାନ୍ତି ଠାକୁରଙ୍କୁ ଆଉ ଆ ଏମିଟା ପିଠା ବି ଖୁଏଇ ଦିଅନ୍ତି ଏମିତି ସବୁ ହୁଏ। ଆମର ଛଅ ସାତଟା ଗାଈ ଅଛନ୍ତି ସେଟା ମୋ ମା ବି ଏକା କରିପାରେନି ମୋ ମା ବୁଢ଼ା ବାପା ମିଶ ଶିକି ରାକ୍ଷୀ ବାନ୍ଧନ୍ତି ଆଉ ପୂଜା ଏମିତି କରନ୍ତି ଆଉ। ଆଉ ତୋର କେତେ ଜଣ ଭାଇ ଅଛନ୍ତି?
ନିଜର ନିଜ ଭାଈ ନାହାନ୍ତି ଆଉ ମୋର ଏମିତି ଘର ପାଖରେ ଚାରି ପାଞ୍ଚ ଜଣ ଭାଇ ଆଉ ମାଉସୀଙ୍କ ପୁଅ। ହେଲେ ମୋ ମାଉସୀ ପୁଅ ଥାଇକି ବି ମୁଁ କେବେ ବାହାର ରୁହନ୍ତି ମୁଁ ସେ କେବେ ଆସନ୍ତିନି। ତାଙ୍କ ହାତରେ ମୁ ଯଦି ଆଉ ମାମୁଙ୍କ ପୁଅ। ଏତିକି ଡାକିଥାନ୍ତି ଆଉ ସେଦିନ ଯୋଉ ମାନେ କଣ କହିଲୁ ବାହା ଯୋଉ ଯୋଉ ଏ ମାନେ ନିଜ ଗାଈ ମାନଙ୍କୁ ତ ସମସ୍ତେ ଖାଇବାକୁ ଦିଅନ୍ତି କିଏ? କରନ୍ତି ଆଉ ଯୋଉ ଅଲଗା ଗାଈ ମାନେ ଆସନ୍ତି ମାନେ ବାହାରେ ବି ଚୋଡାଣି ପାଇଁ ଆ ଯୋଉ ଗାଈ ମାନେ ତାଙ୍କ ଘର ଲୋକ ଘରକୁ ଯାଆନ୍ତି ନୁହେଁ ବାହାରେ ବୁଲ ଥାନ୍ତି ପ୍ରାୟ ସମୟ କି ଷଣ୍ଢ ମାନେ ହେଲେ ସେମାନଙ୍କ ପାଇଁ ବାହାରେ ବି ତୋଡ଼ାଣି ପାଣି ରଖା ହୁଏ। ହ ଯିଏ ବି ଆସଥିଲେ ପିଇକି ଯାଆନ୍ତି ମାନେ ସେଇଥିରେ ବି କୁଆଡେ ପୁଣ୍ୟ ମିଳେ। ଆଉ ଏମତି ବି ମାନନ୍ତି ସେ ବି ଆମର ଆମ ଘରେ କରାଯାଏ। ବାହାରେ ତୋଡ଼ାଣି ପାଣି ରଖିଥିବା ଉ ଯୋଉ ସବୁ ଗାଈ ହେଲା କି ଷଣ୍ଢ ହେଲା ଯଦି ଆସନ୍ତି ତାକୁ ଦିଆଯାଏ। ଭଲ ଲାଗେ ସେଦିନ ଟା ଆଉ। ହଉ କଣ ଆଉ ମୋର ଟିକେ କାମ ଅଛି ମୁଁ ରଖୁଚି ଆମେ ପଛରେ କେତେବେଳେ କଥା ହବା।
ଓହୋ।
ହୁଁ